ହଁ ଶୁଭ ସଂନ୍ଧ୍ୟା
ହଁ
ଆଉ କଣ କରୁଥିଲେ? ହଁ ଏ ମୁଁ ଝିଅ ପାଇଁ ଟିକେ ଇପି ରୋସେ ଇପି କରୁଥିଲେ
ହୁଁ ହୁଁ
ଆଉ ଆପଣ
କଉଠୁ କହୁ
ମୁଁ ନୟାଗଡ଼ରୁୁ କହୁଥିଲି ନୟାଗଡ଼ରୁୁ କହୁଥିଲି
ନୟାଗଡ଼ ରୁ କହୁଥିଲେ
ଆଜ୍ଞା ଆପଣ କୋଉଠୁ କହୁଥିଲେ ନଁ ଗୋଟେ ରଣପୁର ମୁଁ ରଣପୁରରୁୁ କହୁଥିଲି
ଓହୋ
ଆଉ
ମୁଁ ଭୁବନେଶ୍ବର କହୁଥିଲି ଆଉ
କଣ କରନ୍ତି ଆପଣ?
ହଉ ସବୁ ଆଉ ଆଜି କଣ କରଥିଲେ?
ରୋଷେଇ କରିଥିଲେ ଭାତ କରିଥି ଲି ସାଧା ଡାଲମା କରିଥିଲି ଶାଗ ଭାଜିଥିଲି।
ଆଉ ଆଳୁ ଝୁଲଣ ପୋଟଳ ସବୁ ମିଶେଇ ମିକ୍ସ ଭଜା କରିଥିଲି ଆଉ।
ହଁ କଉ ସାଗ କରିଥିଲେ?
ସଜନା ଶାଗ ଭାଜିଥିଲି।
ଓ ସଜନା ଶାଗ କ ପିଆଜ କେମିତି କଣ ଭାଜିଥିଲେ ଆଜି?
ସଜନା ସାଗ ସେମିତି ସଜନା ସାଗ ପ୍ରଥମେ ଯୋଉ ସାଗର ଡାଙ୍ଗରୁ ଶାଗଟା ଅଲଗା କରଦବା।
ଆଜ୍ଞା।
ତାପରେ ତାକୁ ଧୋଇ ଦେଇଥିଲି, ଧୋଇ ସାରିଲା ପରେ ତ ଅପ ପିଆଜ ଆଉ ରସୁଣ ଶୁକିଲା ଲଙ୍କା, ସୋରିଷ, ସୋରିଷ ତେଲରେ ତା ପ୍ରଥମେ ତେଲ ପକେଇଆ ତାପରେ ସୋରିଷ ଆଉ ରସୁଣ ଛେଚିକି ଫୁଟେଇବା, ତାପରେ ପିଆଜ ପକେଇବା, ପିଆଜ ଟିକେ ଭାଜିସ୍ ସରଲା ପରେ ଟିକେ କଲର୍, ଆସିଲା ପରେ ନାଲି କଲର୍
ଆଜ୍ଞା।
ତାପରେ ପାଣି ଟିକେ ଦେଇ ଦେଇକି, ଏଁ ପାଣି ଟିକେ ଫୁଟିଗଲେ ଶାଗ କାଟିକି ପକେଇବା ଆଉ।
ଓହୋ, କଅଁଳିଆ ଶାଗ ହେଇଥିଲେ ପାଣି ବି ନଦେଲେ ଚଳିବ, ହଁ। ମୁଗ ଡାଲି ପକେଇକି କରନ୍ତି ନା ନାଇଁ କେତେବେଳେ?
ହଁ ମୁଗ ଡାଲି ପକେଇକି କରେ ଶାଗ ମୁଗ ଗୋଟା।
ହଁ ମୁଗ ଡାଲି ନଡ଼ିଆ ବି ପକେଇଲେ ଭଲ ଲାଗେ। ହଁ, ହଁ ବାଇଗଣ ହଁ ଜହ୍ନି ଜହ୍ନି ସେ କରିବ ହଁ, ହଁ ଟିକେ ନରମ ଆସିବ ଶାଗ ଟା ଖାଇବାକୁ ଭଲ ଲାଗେ ପାଟିକୁ ଆଉ।
ହଁ, ହଁ ସବୁ ପକେଇ ପାରିବେ।
ଆଉ
ଆଉ କଣ ଆପଣ କଣ କରୁଥିଲେ?
ହ୍ୟାଲୋ।
ହଁ ମୁଁ କହିଲି ଆପଣ କଣ କରୁଥିଲେ?
ଆମର ଆଜି ସନ୍ତୁଳା ହେଇଥିଲା, ଭାତ ହେଇଥିଲା, ବାଇଗଣ ଭଜା, ଆଉ ଶାଗ ହେଇଥିଲା ଉଁ, ଖଡା ଶାଗ, ଆଉ ଆ, ଟିକେ ସେଥିପାଇଁ ଖମ୍ବଆଳୁ ପତ୍ରକୁ ବେସନ ଗୋଳେଇକି ଭଜା ବି ହେଇଥିଲା।
ହଁ।
କେବେ ଖାଇଛନ୍ତି ନାଇଁ ଖୁମ୍ବଆଳ ପତ୍ର ସବୁ ବେସନ ଗୋଳେଇକି ଭଜା ସେ ପିଠଉ ଦେଇକି।
ଖମ୍ବ ଆଳୁ ଯୋ କଟା ହେଇକି ଆଳୁ ପରିକା।
ହୁଁ, ହଁ, ହଁ ପ-ପତ୍ର ଟା ପାନ ପତ୍ର ଭଳିଆ ଆକୃ ସେଇଟା ଖମ୍ବ ଆଳୁ ଗଛ ଯୋଉ ହୁଏ ବାରିପଟ ବେଳେ।
ହଁ ହଁ ମୁଁ ଜାଣିଛି ଜାଣିଛି ଆମ ନୟାଗଡ଼ ତ ଆମ ନୟାଗଡ଼ ଜିଲ୍ଲା ମୁଁ ଜାଣିଚି।
ହଁ, ହଁ, ହଁ ନାଇ ଏ ଯେହେତୁ ଗାଁ ରେ ସବୁ ଜାଣିଥିବେ ଆଉ।।
ହଁ।
ହଁ ଆଉ ନୟାଗଡ ସବୁ କଣ ବୁଲାବୁଲି ସେ ଗୋଟେ ଜାଗା।
ନୟାଗଡରେ ତ ଅଛି କେତେ ରାମ ମନ୍ଦି ନ୍ଦିର ଅଛି ଆ, ହୁଁ, ଦକ୍ଷିଣ କାଳୀ ଙ୍କ ମାଙ୍କ ମନ୍ଦିର ଅଛି। ବୈଷ୍ଣବୀ ଦେବୀ ମାଙ୍କ ମନ୍ଦିର ନୂଆ ହେଇଛି।
ହଁ ଏବେ ହେଇଛି, ହଁ ଆଜ୍ଞା ହଁ ଆମେ ହଁ ମୁଁ ରାମ ମନ୍ଦିର ଯାଇଛି। ଆଉ ଦକ୍ଷିଣ କାଳୀ କି ବୈଷ୍ଣବୀ ମନ୍ଦିର ଯାଇନି ମୁଁ ଯିବି କେବେ ଆଉ।
ଆଚ୍ଛା ହଉ ଯେ ଆସିବେ କେତେବେଳେ ବୁଲିକି ଯିବେ ଅ,।
ଆଜ୍ଞା, ହଁ। ଆଉ ଆପଣ ରଣପୁର ମଣିନାଗ ଆସିଛନ୍ତି କେବେ?
ନା, ନା ମୁଁ ରଣପୁର କେତେବେଳେ ଯାଇନି, ଯିବାର ବହୁତ ଇଚ୍ଛା ରଣପୁର ରାଜଭାଟୀ କଣ ଅଛି। ଆଉ ହଁ ମଣିନାଗଙ୍କ ମନ୍ଦିର ଅଛି।
ଥ ମନ୍ଦିର।
ହଁ, ହଁ। ଯାଇନି କେବେ, ଯିବି ଆଉ ଭାବିଚି ଏ ଠାକୁରଙ୍କୁ ଡୋରି ନ ଲାଗିଲେ ବି ଯାଇହବ
ଆଜ୍ଞ।
ଯିବା କେତେବେଳେ ବୁଲିକି ଆସିବ।
ଆଜ୍ଞା। ମନ୍ଦିର ମଣିନାଗ ମନ୍ଦିର, ମନ୍ଦିର ପାହାଡ ଉପରେ ବି ଠାକୁରାଣୀ ଅଛନ୍ତି ପାହାଡ଼- ଉପରକୁ ବି ରାସ୍ତା ଏବେ ହେଇଯାଇଛି ଯାଇପାରିବେ ବହୁତ ମାନେ ଉଚ୍ଚତାରେ ଅଛନ୍ତି ଠା ମାନେ ମନ୍ଦିର ଅଛି ବାଇକ୍ ବାଇକ୍- କୀରି କିମ୍ବା ସେଇଠି ବି ଲୋକ ରହୁଛନ୍ତି ଗାଡି ଆପଣଙ୍କୁ ନେଇଯିବେ ମନ୍ଦିର ଉପରେ ପାହାଡ ଉପରୁ ବଢିଆ ଲାଗିବ ଯେମିତି ବାଦଲ କୁ ଆପଣ ଛୁଉଁଛନ୍ତି ସେମିତି ଲାଗିବ ଆଉ।
ଆଚ୍ଛା ହଉ ଆଉ ଯିବା କେତେବେଳ ବୁଲିକି ଆସିବା ଆଉ।
ହଁ ଆଉ ଜଗନ୍ନାଥ ମନ୍ଦିର ରାଜବାଟିକୁ ଲାଗିକି ଜଗନ୍ନାଥ ମନ୍ଦିର ବି ଅଛି। ଆଜି ଆମେ ବି ହଁ ଜଗନ୍ନାଥ ମନ୍ଦିର ଆଉ ଜଗନ୍ନାଥ ମନ୍ଦିର କୁ ପୁରା ରାଜବାଟିଟାରେ ଲାଗିକି ଅଛି ଯେମତି ମାନେ ଆଗ କାଳରେ ରାଣୀ ମାନେ ଏତେ ମନ୍ଦିର ହେରିକା ଆସି ପାରନ୍ତି ନା ନା ମାନେ ରାଣୀଙ୍କର ହଉଛି କକ୍ଷ ଭିତରୁ ମନ୍ଦିରର ଗୋଟେ ଏମତି ଅ କ ମାନେ କଣା ଅଛି ଯୋଉଠି ମାନେ ରାଣୀ ତାଙ୍କ କକ୍ଷରୁ ଝରକା ଭଳିଆ ସେଇ କକ୍ଷରୁ ଦେଖିଲେ ବି ମନ୍ଦିରରେ ଠାକୁର ଦେଖା ଯାଇ ପାରିବେ।
ଏ ଦେ ଜଗନ୍ନାଥ ମନ୍ଦିରରେ ବି ପୁରୀରେ ବି ସେମିତି ଅଛି, ମାନେ ରାଣୀ ମାନେ ବର୍ଷକୁ ଥରେ ହିଁ ମନ୍ଦିର ଯାଆନ୍ତି। ସେମାନେ ତାଙ୍କ ଇଛା ହବ ଯେତେବେଳେ ଦେଖିବାକୁ ସେମାନଙ୍କର ଏମିତି ପୁରା କରାହେଇଥାଏ ସେ ଏ ହଉଛି ରାଣୀଙ୍କ କକ୍ଷରୁ ମନ୍ଦିରକୁ ସେଟା ପୁରା ମାନେ ଗୋଟେ କନେ ଥିବ ମାନେ କନ୍ ସେମିତି ବସି ମାନେ ଠାକୁରଙ୍କୁ ଚାହିଁଲେ ଯେତେବେଳେ ବି ଦେଖିପାରିବେ ଆଉ।
ଆଚ୍ଛା ହଉ ଯିବା କେତେବେଳେ ବୁଲିକି ଆସିବା ଆଉ।
ଆଉ ଆଉ ଅସୁର କୁମାରୀ ଗୋଟେ ଗୁମ୍ଫା ବି ଅଛି ଆମର ଏଠି ଜୋଉରାମପୁରରେ। ମାନେ ଝରଣା ଟେ ବାହାରିଚି ଗୁମ୍ଫା ଭିତରୁ।
ହଁ ହଁ।
ଆଉ ହୁଁ। ଆପଣଙ୍କ ପରିବାରେ କିଏ କିଏ ସବୁ ଅଛନ୍ତି?
ପରିବାରରେ ଶାଶୁଘରେ ଶାଶୁ ଶଶୁର ଯା ଦେଢଶୁର ଅଛନ୍ତି। ଆଉ ବାପ ଘରେ ବାପା ନାହାନ୍ତି ବୋଉ ଭାଇ ଭଉଣୀ ଅଛନ୍ତି ଆଉ।
ଅ ହ। ଆପଣ ଫ୍ୟା ମାନେ ମିଶିକି ରହୁଛନ୍ତି ପରିବାରରେ ଦେଢଶୁର ଯା ସମସ୍ତେ ଆଉ।
ନା ନା ସେ ଶାଶୁ ଶଶୁର ଅଛନ୍ତି ଗାଁରେ ଆମେ ତ ବାହାରେ ରହୁଛୁ ସମସ୍ତେ ଆଉ ସିଏ କଟାକରେ ରହୁ ଛନ୍ତି, ଆମ ଦେଢଶର ଯା ତାଙ୍କର ଦିଟା ଛୁଆ ଆଉ ମୋର ଗୋ ଟେ ପୁଅ ମୋ ସ୍ଵାମୀ ମୁଁ ତିନି ଜଣ ଯାକ ଭୁବନେଶର ରେ ରହୁଚୁ ଆଉ। ଶାଶୁ ଶଶୁର ଗାଁରେ ଅଛନ୍ତି ଆଉ।
ରଜକୁ ଯାଉଥିବେ ମାନେ ପର୍ବପର୍ବାଣୀ କୁ ଯାଉଥିବେ ଘରକୁ
ଲି ବଲାଇ ମାନ ପାର୍କ ଯାଇଥିଲେ।
ଓ ହୋ ଆଜ୍ଞା।
ଆଉ ଯିବା କେତେଳେ ବୁଲିକି ଆସିବା ଆଉ।
ଅ
ଆଉ ନୟାଗଡ କେବେ ଆସିନାହାନ୍ତି?
ନୟାଗଡ ଯାଇନି ମୋର ବି ମାନେ ଚାରି ମାସର ଝିଅ ଆଉ ଗୋଟେ ଛଅ ବର୍ଷର ଝିଅ। ତ ଟିକେ ଛୋଟ ଅଛନ୍ତି ତ ଟିକେ ବୁଲାବୁଲି କରିବାକୁ କୁଆଡେ ଯାଇନୁ ଆଉ।
ହଁ ହଁ ଆସିବ କେତେବେଳେ ବୁଲିକି
ଆ ଆଜ୍ଞା ବାପ ଘର ବାଙ୍କି।
ବାଙ୍କୀ ରୁ ରଣ ଫଟ ବାହା ହେଇଛନ୍ତି।
ହଁ ହଁ ବାଙ୍କିରେ ଚର୍ଚିକା ଅଛନ୍ତି। ହୁଁ ଜାଣି ଥିବେ ତ ଆଉ ରଜରେ ସବୁ କଣ ପିଠା କରିଥିଲେ?
ସେ ସେମିତି ତ ମୁଁ ଘରେ ଥିଲି ବୋଉ ବାପ ଘରେ ବୋଉ କରିଥିଲା ଚକୁଳି କରିଥିଲା, ଇଟଲି କରିଥିଲା, ପୋଡ଼ପିଠା କରିଥିଲା କଡେଇରେ। ଆମର ତ ଭଡା ଘର ଅଛନ୍ତି ନା ନୟାଗଡରେ।
ଓହୋ।
ଏଇ ଏ ଚୁଲି ଫୁଲି ସୁବିଧା ନାହିଁ ସେଠି ପୋଡ଼ପିଠା କରିବା ପାଇଁ। କଡେଇରେ ପୋଡ଼ପିଠା, ହଁ ଗ୍ୟାସ ରେ ପୋଡ଼ପିଠା କର ଥିଲା ଏଇ ବିରି, ଚାଉଳ ଏମିତି ସୁଜି ସବୁ ପକେଇକି ଆଉ ନଡ଼ିଆ ତେଜପତ୍ର, ଗୁଜୁରାତି ସବୁ ପକେଇ କରିୁଥିଲା ଆଉ।
ହଁ ମୁଁ ବି ପୋଡପିଠା କରିଥିଲି ରଜରେ ମୁଁ ଜନ୍ତ୍ ଜନ୍ତିକି କରିଥିଲି। ଚାଉଳ ଗ୍ରାଇଣ୍ଡିଙ୍ଗ କରିଦେଇକି ନଡିଆ ପକେଇକି ଗ୍ରାଇଣ୍ଡିଙ୍ଗ କରିଦେଇଥିଲି। ତାପରେ ଗୁଜୁରାତି, ତେଜପତ୍ର ଆଉ ସବୁ ପକାପକି କରିକି ତାକୁ ପାଣି ଟିକେ ଗରମ ହେଲା ପରେ ବଟା ଦେଇକି ଜନ୍ତିକି ତାକୁ ଗ୍ୟାସରେ ହିଁ କରିଥିଲି ଆଉ ଉପରେ ଟିକେ ନିଆଁ ଦେଇ ଦେଇଥିଲୁ ଚୁଲିରେ ଅଙ୍ଗାର ଜାଳିକି ସେତା ନିଆଁ ଦେଇ ଦେଇଥିଲୁ ଟିକେ ଉପରେ ଆଉ
ହଁ ହ ଭଲ ହେଇଥିଲା?
ହଁ ଭଲ ହେଇଥିଲା ଭଲ ହେଇଥିଲା ଆମର ତ ରଜରେ ଏପଟେ ସବୁ ମାନେ ରୋଷେଇ ହୁଏ ଘରେ ଖାଇବା ପାଇଁ। ଆଜି ଆମ ଘର ଡାକିଲୁ, କାଲି ଆମ ବଡ ଶ୍ୱଶୁରଙ୍କ ଘରେ ଡାକିଲେ ଖାଇବା ପାଇଁ ଭାତ୍ ଜଳଖିଆ ବି ଡାକନ୍ତି ଖାଇବା ପାଇଁ। ଭାତ ବି ହୁଏ ହେଲେ ରୋଷେଇ ଡାକନ୍ତି ଜଣେ ଜଣ ଜଣ ମାନେ ତିନି ଚାରି ଦିନ ଯୋଉ ରଜ ରଜଟା ହୁଏ ଜ ଆଜି ଆଙ୍କ ଘରେ କାଲି ତାଙ୍କ ଘରେ ଏମିତି ଖାଉ ଆଉ।
ହଁ ଭଲ ଏମିତି ମିଶିକି ଖାଇଲେ ଆଉ।
ହଁ ଭଲ ଲାଗେ ଭଲ ଲାଗେ ଆଉ ତାପରେ ଏଇ ସମୟ ଟିକେ ସବୁ ଝିଅ ମାନେ ଆସ ଆସନ୍ତି ଘରକୁ ବି।
ହଁ ସେଟା ଗାଁରେ ଭଲ ଲାଗିବ ଆମେ ତ ଅଛୁ ବାହାରେ ଆଉ ବାହାରେ କାହା ଘରକୁ ତ ଆମେ ଯାଇପାରିବୁନୁ।
ଆଜ୍ଞା ହଁ ବାହାରେ ରହିଲେ ଖାଲି ନିଜେ ଘର ପାଖରେ ଯୋଉ ଯା ତା ହୁଏ ସେଇଥିକୁ ଯାଇକି ନିଜେ ଟିକେ ଉଁ ଉପଭୋଗ କରିବା କଥା ରଜର ମଜା ଟା ଆଉ।
ହଁ ଆଉ କୁଆଡେ ଯାଇପାରିବନି କି ଆସିପାରିବନି।
ଆଜ୍ଞା।
ତାରେ ଆମର ଏଠି ଯାତ୍ରା ହୁଏ ଜାଗମରା ଖଣ୍ଡଗିରି ଆଉ ପଟେ ଯୋଉ ସିରିପୁରୁ ଆଡେ ସବୁଆଡେ ଯାତ୍ରା ହୁଏ ରଜ ଯାତ୍ରା ଦୋଳି ହରିକା ପଡେ।
ହଁ ମାନେ ନିଜ ଅ ଅ ଗାଁ ରେ ଗାଁ ର ଅରେ ପର୍ବପର୍ବାଣି ପାଳନଟାର ହଁ ଅଲଗା ତା ଯେହେତୁ ବାହାରେ ବାହାରେ ଯେମିତି ହ ଟିକେ ଅଲଗା ଆଉ।
ସବୁଠୁ ଅଲଗା ଅଲଗା ସବୁ ଏକା ପାଇବ କି ଗାଁ ବାତାବରଣ ଅଲଗା ସହର ବାତାବରଣ ଅଲଗା।
ଆପଣ? କୋଉଟା ଭଲ
କଣ କହିଲେ?
ମୁ କହିଲି ଗାଁ ପରିବେଶ ଭଲ ଲାଗେ ନା ସହରର?
ଗାଁ ଟା ନିହାତି ଭଲ ଲାଗେ। ହଉ ଆମେ ପରେ କଥା ହବା ହାଁ।
ହଉ ହଉ କଥା ହେଇକି ମାନେ ଆପଣଙ୍କୁ ତ ବହୁତ ଭଲ ଲାଗିଲା ଆଉ। କେତେବେଳେ କଲ କଲେ କଥା ହବା ଆଉ ରହୁଛି। ଧନ୍ୟବାଦ ଆପଣ ମୋ ସହିତ ଏତିକି ସମୟ କଥା ହେଇଥିବାର।
ହଉ।